ହ୍ୟାଲୋ।
ନମସ୍କାର।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର।
ଆଜ୍ଞା ନମସ୍କାର।
ହଁ ନମସ୍କାର ଶୁଭା ଯାଉନି?
ହଁ ଆପଣଙ୍କ କଥା ଶୁଭା ଯାଉଛି ଆପଣ ମୋ କଥା ଶୁଣି ପାରୁଛନ୍ତି ତ?
ହଁ ହଁ ହଁ ଶୁଣା ଯାଉଛି। ଆଉ କେମିତି ଅଛନ୍ତି ମୋ ନା ବିଷ୍ଣୁପ୍ରିୟା ମିଶ୍ର?
ଆଜ୍ଞା ଧନ୍ୟବାଦ କହିଥିବାରୁ ଭଲ ଅଛି।
ଆଉ ଏବେ କଣ କରୁଛନ୍ତି?
ଏବେ ଖାଇସାରିକି ଟିକେ ରେଷ୍ଟ ନେଇକି ବସିଥିଲି।
ମୁଁ ବି ସେୟା ସେୟା ଖାଇବା ପିଇବା ଚାଲିଛି ସେ କାମ ଘର କାମ ସାରିକି ଟିକେ ରେଷ୍ଟ ନବା କଥା ଏଇ ଟାଇମଟା
ଆପଣ ରହୁଛନ୍ତି କୋଉଠି?
ଭୁବନେଶ୍ୱର କେଉଁଠି?
ଭୁବନେଶ୍ୱରର ବଡ଼ଗଡ଼।
ଆପଣ ବରଗଡ଼ ରହୁଛନ୍ତି? ମୁଁ ପଟିଆରେ ରହୁଛି।
ପଟିଆରେ ପଟିଆରେ ମୋ ଯା ଭାଣିଜୀ ଜଣେ ରହୁଛନ୍ତି।
ପଟିଆରେ କୋଉଠି ରହୁଛନ୍ତି ସିଏ?
ଆ କସ କଣ ସେ ଜାଗାଟା? କି ବିହାର ଗୋଟେ ଅଛି ପସନ୍ତ ବାରଜ କିଟ କଲେଜ ତା ଆଗକୁ ଟିକେ ହଁ କିସ୍ ହ ହ ସେ କିସ ତ୍ରିଶି ଜବ୍ କରୁଛନ୍ତି ନା ତ ସେଇଥି ରହୁଛନ୍ତି ସେ
ଆପଣ କଣ କରୁଛନ୍ତି ଆପଣଙ୍କ ପେସା କଣ?
ନାଇଁ ମୁଁ ହାଇସୱାଇଫ
ଆଛା ଗୃହଣୀ ନା ମୁଁ କାର୍ଯ୍ୟରତ। ତ।
କାମକରୁଛନ୍ତି ଜବ୍ କରୁଚନ୍ତି ନାଁ ବିଜନେସ୍?
ନିଜର ମ ପାଠଶାଳା ଛୋଟ ପାଠଶାଳା ଅଛି ପିଲାଙ୍କୁ ପଢାଏ
ହ।
ଆଉ ଟିକେ କିଛି କୁହନ୍ତୁ କା ଭଗବାନଙ୍କ ବିଷୟ ଟିକେ ଶୁ ଶୁଣିବେ ଆମ ଓଡିଶା ରାଜ୍ୟ ବିଷୟରେ ଟି
ଯାହା ପଚାରିବେ କହିବି? ମୋ ଶାଶୁଘର ଭୁବନେଶ୍ୱର ହେଲେ ବାପ ଘର ପୁରୀ?
ଆଉ ପୁରୀ ବିଷୟରେ ଟିକେ କୁହନ୍ତୁ?
କଣ ଜାଣିବେ କୁହନ୍ତୁ ପଚାରିବେ ଯାହା ହଉ ଯୋଉ ବିଷୟରେ ଯୋଉ ବିଷୟରେ ଜାଣିବାକୁ ଚାହିଁବେ
କୁହନ୍ତୁ ଯା ହଁ ଆପଣଙ୍କ ଜ୍ଞାନ ଅନୁଯାୟୀ କୁହନ୍ତୁ। ପୁରୀ ଜଗନ୍ନାଥଙ୍କ ବିଷୟରେ ଆମେ ମହାପ୍ରଭୁଙ୍କ ବିଷୟରେ ଶୁଣିବା ଭଲ ଲାଗିବ ଠାକୁରଙ୍କ ବିଷୟରେ। ଶଣିବା ପାଇଁ।
କାଲି ତ ଜାଣିଥିବେ ସ୍ନାହାନ ପୂର୍ଣ୍ଣମୀ ଠାକୁର ଆସିବେ ବାହାରକୁ। ଦର୍ଶନ ମିଳିବ ସମସ୍ତଙ୍କି ତ ସେଥିପାଇଁ ପୁରୀ ଆମର ସହର ଆମର ଚଳଚଞ୍ଚଳ କିନ୍ତୁ ଦୁଃଖର କଥା ମୁଁ ଏବେ ଯାଇପାରୁନି ତାଙ୍କ ପାଖକୁ। ଆମର ନିଜର ଆମ ଘର ପାଖରେ ଗୋଟେ ମନ୍ଦିର ଅଛି ପତିତପାବନ ମନ୍ଦିର। ଯୋଉଠିକି ମୋ ସ୍ୱାମୀ ପୂଜା କରନ୍ତି ତ ସେଠି ବି ଦିଅଁ ବାହାରକୁ ଆସିବେ ତାଙ୍କ ସ୍ନାହାନ ପୂର୍ଣ୍ଣମୀ ତାଙ୍କର ବି କାମ ଯେମତି ଯୋଉ ମହାପ୍ରଭୁ ଆସୁଛନ୍ତି ସେମିତି ସିଏ ବି ଆସିବେ। ସ୍ନାନ ବେଦି ଆମର ଅଛି ତ ଟିକେ ଲୋକ ଗାଁ ଲୋକଙ୍କ ପାଇଁ ରୋଷେଇବାସ ହବ। ତ ସେଥିରେ ବ୍ୟସ୍ତ ରହିବି ତ ସେଥିପାଇଁ ମୁଁ ଯାଇପାରୁନି ଏଥରକ। ଯିବାର ଅଛି କୋଡିଏ ତାରିଖରେ ରଥ ବେଳକୁ ଯିବି। ପ୍ରଭୁଙ୍କ ଡାକରେ ପ୍ରଭୁ ତ ଡାକନ୍ତି ସବୁବେଳେ। କିଛି ନାହିଁ ସେଇ ମାଟିରେ ମତେ ଜନ୍ମ ଦେଇଛନ୍ତି ତାଠୁ ବଡ ମୋ ପାଇଁ ଆଉ କିଛି ନାହିଁ।
ପ୍ରଭୁ ତ ସମସ୍ତଙ୍କ ପାଇଁ ଅଛନ୍ତି ଆଉ।
ଆ ମୁ ଆମେଟିକେ ସ୍ପେଶାଲାଲ ଥିଲୁ ତ ମୁଁ ଆମକୁ ତାଙ୍କ ପାଖରେ
ଓହୋ ଯେହେତୁ ଆପଣ ପୁରୀ ସ୍ପେଶାଲ ମାନେ ଯାହା ହଉ କୁହନ୍ତି ଆପଣ।
ଆମକୁ ଖୁସି ଲାଗେ ନା ଆମ ଘ ଆମେ ଘରୁ ବାହାର ନୀଳ ଚକ୍ର ପୁରା ଦେଖୁଛୁ ଦୁଆର ମୁହଁରୁ। ଆମ ଘରଠୁ ମନ୍ଦିର ଦୁଇ ମିନିଟ ର ବାଟ ଆମେ ଖା ଖେଳ ଆମେ ପିଲାବେଳେ ଆମ ମନ୍ଦିର ଜଗନ୍ନାଥ ସେତେବେଳେ ଆମର ଖେଳ ପଡିଆ ଥିଲା ଏବେ ଭିଡ ହଉଛି ଦିନକୁ ଦିନ ଦର୍ଶନ କରିବା ଟିକେ ମାଆ ବାପୁଙ୍କୁ କଷ୍ଟ ହେଇଯାଉଛି ସେତେବେଳେ ତ ଆମ ପାଇଁ ବଢିଆ ଥିଲା ତ ସେଇ ଜାଗାରେ ବଢ଼ିଛି ଯେହେତୁ ତ ତାଙ୍କ ପ୍ରତି ଆମର ଗୋଟେ ଭାବନା ଅଲଗା ପ୍ରକାର।
ଆଜ୍ଞା ତାହେଲେ ଆପ
କଣ ଭାବନ୍ତି ଆମେ ଆମ ଭାଇ ଭଳିଆ ଭାବୁ।
ଆଜ୍ଞା ଆପଣ ତ ବହୁତ ଭାଗ୍ୟବାନ ଆଉ।
ଆଜ୍ଞା।
ଆପଣ ତ ଭା ଭାଗ୍ୟବାନ୍ ଲୋକ ଆମେ କେତେବେଳେ ଗଲେ ଆମକୁ ସେଠି ଟିକେ ସ୍ଥାନ ଦେବେ ରହିବା ପାଇଁ।
ନିଶ୍ଚୟ ନିଶ୍ଚୟ ସ୍ଥାନ କାଳିଆର ଜାଗା ପକେଇଛି କେତେ ଜାଗା ପକେଇଛି କାଳିଆ କାହାକୁ ତା ଜାଗାକୁ ଗଲେ ସେ ଆପଣଙ୍କ ପାଇଁ ଛାତ ଆଉ ଖାଦ୍ୟ ଏଇ ଯୋଡାକ ବ୍ୟବସ୍ଥା ନିଶ୍ଚୟ କରିବ। ତାର ଏମିତି ହୋଟେଲ ଯେଉଁଠି କେବେ ଖାଦ୍ୟ ସର୍ଟ ପଡ଼େନି କେବେ କମିବନି। ଯିଏ ଆସିବ ଖାଇ ପିଇକି ଯିବ ଚବିଶ ଘଣ୍ଟିଆ ହୋଟେଲ ତାର। ସେ ଖୋଲିଥିବ ଖାଦ୍ୟ ଲୋକଙ୍କ ପାଇଁ। ହଉ ସେଥିରେ କିଛି ଅସୁବିଧା ନାହିଁ।
ଆଜ୍ଞା ଆପଣ ଏଇ କ ଆଉ ଆପଣ ତି କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ମହାପ୍ରଭୁଙ୍କ ପାଖକୁ ଗଲେ ମୁ ତ ପ୍ରତିମାସ ମୋ ପରିବାର ଦିଟା ପୁଅ ଅଛନ୍ତି ମୋର। ମୋର ଗୋଟେ ନଣଦ ଅଛନ୍ତି।
ଆଜ୍ଞା।
ପୁଅ ଦିଟା ସ୍କୁଲ ପାଠ ପଢୁଛନ୍ତି ବଡ ପୁଅର ବୟସ ତେର ବର୍ଷ। କଣ ଛୋଟ ପୁଅର ବୟସ ମୋର ମାତ୍ର ପାଞ୍ଚ ବର୍ଷ।
ଆଜ୍ଞା। ତାହେଲେ ମୋରି ଆପଣ ମୋରି ସାଙ୍ଗର ହେବେ ଆଉ। ଆମେ ପାଖାପାଖି ରହୁଚୁ ଆଉ ନା ଆମର ପୁଅଟିଏ ଝିଅଟିଏ।
ଆପଣଙ୍କର ବହୁତ ଭାଗ୍ୟବାନ। ମୁ ଭାଗ୍ୟବାନ ନୁହେଁ ଦିଟା ପୁଅ।
ଝିଅ ଏକ୍ଟୁଆଲୀ ଭାଗ୍ୟ ଭାଗ୍ୟରେ ପୁଅ ହୁଏ ସୌଭାଗ୍ୟ ଥିଲେ ଝିଅ ହୁଏ ତ ଭାଗ୍ୟ
ବା ଆପଣ ହଉଛନ୍ତି ଭାଗ୍ୟବତୀ ଜାଣିିଛନ୍ତି। ମୁଁ ଭାଗ୍ୟବାନ ଭାଗ୍ୟବତୀ ନ ସୌଭାଗ୍ୟବ
ଆଜ୍ଞା।
ମୁଁ ଭାଗ୍ୟବାନ ଆପଣ ସୌଭାଗ୍ୟବ ଝିଅର ମହତ୍ତ୍ଵ ଆପଣ ଜାଣେ ଝିଅର ମହତ୍ତ୍ବ ବହୁତ ଅଛି।
ମୁଁ ତ ମୋ ଝିଅକୁ ମୋ ହାତ ଉଠେଇନି ମୋ ଝିଅ ମୋ ପାଇଁ ସବୁ କିଛି। ପୁଅକୁ ମୁଁ କିଛି ସମୟ ପାଇଁ ଛାଡ଼ି ଦେଇ ପାରିବି କିନ୍ତୁ ଝିଅକୁ ନାହଁ। ତାକୁ ବହୁତ କଷ୍ଟରେ ତାକୁ ପାଇଛି।
ହୁଁ। ମୁଁ ତ ଭଗବାନଙ୍କୁ ଏତେ କହିଲି ମତେ ସେଇ ଦିଟା ହିଁ ପୁଅ ଦେଲେ।
ସେଇଟା ତ ଯାହା ଭାଗ୍ୟରେ ଲେଖା ସେଇଟା ମିଳିବ ସେଥିରେ କିଛି ନାହିଁ ଆମ ମୋ ଶାଶୁହରେ ସମସ୍ତଙ୍କର ଝିଅ ମୋ ମଝି ବଡ଼ ନଣନ୍ଦ ତାଙ୍କର ଦିଇଟା ଝିଅ। ମଝିଆ ନଣନ୍ଦ ତାଙ୍କର ଗୋଟେ ଝିଅ ସାନ ନନ୍ଦର କିଛି ନାହିଁ। ତାପରେ ମୋ ଯାଆ ଯିଏ ଉପର ଗୋଟେ ଯାଆ ଅଛନ୍ତି ତାଙ୍କର ଗୋଟେ ଝିଅ। ତ ଘରେ ସମସ୍ତଙ୍କର ଗୋଟେ ଆଶା ଥିଲା ମୁଁ ଯେତେବେଳେ ବା ହେକି ଆସିଲି ଗୋଟେ ପୁଅ ହଉ। ତାଙ୍କ ଘରେ ଜମା ପୁଅ ନାହାନ୍ତି। ତ ଗୋଟେ ପୁଅ ହେଲା। ସେ ନଷ୍ଟ ହେଇଗଲା ଦଶ ବାର ଦିନ ବଞ୍ଚିକି ତା ସେ ଚାଲିଗଲା। ତାପରେ ପୁଣି ଠାକୁର ଆଉ କେତେ କଣ କରିକି ପୁଣି ଆଉ ଗୋଟେ ପୁଅ ହେଲା। ତାପରେ ମୁଁ ମନେ ମନେ ଭାରି ଭାବିଲି ଯେତେବେଳେ ପିଲାଟି ରହିଲେ ପେଟରେ ମୁଁ ମନେ ମନେ ଭାବିଲି ମୁଁ କହିଲି ଘରର ତ ଯାହା ଚାହୁଁଥିଲେ ଘର ଲୋକ ଶାଶୁ ଶ୍ୱଶୁର ପରିବାର ଯାହା ଚାହୁଁଥିଲେ ତାଙ୍କ ମନ ମନ ତ ପୂର୍ଣ୍ଣ ହେଲା ଏବେ ମୋ ମନ କାମନା ପୂର୍ଣ୍ଣ ହେବ। ଏତିକି ଇଚ୍ଛା କରିଥିଲି। ତ ଯେତେବେଳେ ମୋ ଝିଅ ପେଟରେ ଥିଲା ମୁଁ ମୁଁ ଯେତେବେଳେ ହସ୍ପିଟାଲର ଉ ଅପରେସନ୍ ହେବାକୁ ବି ଯାଉଥିଲି ମୋତେ ସମସ୍ତେ କହିଲେ ପୁଅ ହେବ। ପୁଅ ହେବ ପୁଅ ହେବ ମୋ ମନଟା ଭାରି ଦୁଃଖ ହେଲା କିନ୍ତୁ ମୋ ମା ଜାଣିକି ହଁ ତ ସିଏ ବାପା ଚାଲି ଯାଇଛନ୍ତି ତ ତାର ହବିଷ ତ ସେ କାର୍ତ୍ତିକ ମାସରେ ମୋ ଝିଅ ଜନ୍ମ ହେଇଛି। ତା ହବିଷ୍ୟ ଚାଲିଥିଲା ମୁଁ ଯେତେବେଳେ ବାହାରିଲି ମୋତେ କହିଲ ତୁ ଦଶ ମିନିଟ୍ ବସ ହଁ ମୁଁ ଟିକିଏ ଖାଲି ପାଞ୍ଚ ଯୌବନ ଦର୍ଶନ କରିଦେଇକି ଆସେ ଘର ତାଲା ପକେଇ ଦେଇକି ଯାଆନି ଦର୍ଶନ କରିଦକି ଆସେ। ତ ମୋ ଭଉଣୀ ମୁଁ ଠିଆ ହେଇଛିି ଦାଣ୍ଡରେ ସିଏ ଗଲା ଦର୍ଶନ କରିକି ଆଇଲା। ହେଲା ତୁ ଯା ମୁଁ ଠା ମହାପ୍ରଭୁଙ୍କୁ କହିକି ଆଇଛି ଯାହା ଦଉଛ ଭଲରେ ଦିଅ। ମୋ ଝିଅ ମନରେ ଯାହା ଅଛି ଦିଅ ମୁଁ ତାକୁ କହିହନି ଯେ ମୋର ପୁଅ ଦରକାର ତୋ ନାତି ଦରକାର କି ନାତୁଣୀ ଦରକାର କିଛି କହିନି ମୋ ଝିଅ ଯାହା ଚାହୁଁଛି ତାକୁ ସେତିକି ଦିଅ ତା ମନ ଇଚ୍ଛା ଦିଅ ସେ ସମସ୍ତଙ୍କ ମନକୁ ଖୁସି କଲା ଏବେ। ତା ମନରେ ହେବା ଦରକାର ଏତିକି କହିଲେ। ସେଥିପାଇଁ ମୁଁ ବୋଉକୁ ମା ସେ ତାକୁ ମୁଁ ବହୁତ ଦିନି ଯାହା ହୁ ଠିକ ମାନେ ଠାକୁରଙ୍କୁ ଯାହା କହେ ଠାକୁର ଶୁଣିଲା ମୋତେ ଏମିତି ଲାଗିଲା ଲାଷ୍ଟ ରେ ସେ ପୁଅ ର ଝିଅ ହେଇଛି ସେ ଦେଖିବାକୁ ତା ବାପା ଭଳିଆ ତା ବ୍ୟବହାର ସବୁ ତା ବାପା ଅଧିକ ଗୁଣ ଅଛି କିନ୍ତୁ ସେ ଯେହେତୁ ମୋ ମୋ ଇଚ୍ଛା ଥିଲା ଝିଅ ତ କାଳିଆ ଶୁଣିଲା। କାଳିଆ ମୁଁ ସେଇଠି ମାନିଲି ହଁ କାଳିଆ ଠିକ ଅଛି। କାହାକୁ କହୁଚୁ ତୁ ଶୁଣୁନି ସବୁ ଶୁଣୁଛି ସେ
ହଉ ଆପଣ ତାହେଲେ ବହୁତ ଭାଗ୍ୟବାନ।
ଆଜ୍ଞା ଆଜ୍ଞା।
କୁହନ ଆମେ ତ ଭାଗ୍ୟବାନ ପିଲାରେ।
ଆଜ୍ଞା ଆଜ୍ଞା।
ସେ ହଉଛନ୍ତି କଥା ସେଇଥିରୁ ଆପଣ ଜଣେ ଭାଗ୍ୟବାନ।
ଆଜ୍ଞା।
ଆଉ
ଝିଅଟି ପାଇଁ ଘରେ ପର୍ବପର୍ବାଣି ସବୁ
ତୁ ଓଡିଆ ଘରର ଝିଅ ବୋହୂ ସମସ୍ତେବା। ରହିଛି ବହୁତ ପର୍ବପର୍ବାଣି ଆମ ଓଡିଶାର ନା।
ଆଜିକାଲି ପୁଅ ମାନଙ୍କ ପାଇଁ ସେମିତି ନାଇଁ ନା ଝିଅ ଟେ ଥିଲେ ଝିଅଟେ ଥିଲେ ଘରେ ପର୍ବପର୍ବାଣି ହବ ପୁଅଙ୍କ ପାଇଁ କଣ ଅଛି କୁମାର ପୂର୍ଣ୍ଣମୀ ଝିଅଙ୍କର ରଜ ଝିଅଙ୍କ ଙ୍କର। ଆମ ପୁଅ ମୋ ପୁଅ କହିଲା ଭଳିଆ ମାମା ଆମର କିଛି ନାହିଁ ମୁଁ ତମର ବାଣମସି୍ୟା ଅଛି ଆଉ ହୋଲି ଅଛି ତମେ ରଙ୍ଗ ବୋଳା ବଳି ହବ୍ ଧୁମଧାମ କରିବ ଏ ବାକି ପର୍ବପର୍ବରେ ମୁଁ ତ ମୋ ଝିଅ ର ସିଏ ନୂଆ ପିନ୍ଧିବ ହଁ ସିଏ ନିଶ୍ଚୟ ନୂଆ ପିନ୍ଧିବ।
ଆଜି ଆମେ ଏତିକିରେ ରହିବା ଭଉଣୀ।
ଆଜ୍ଞା ଆଜ୍ଞା ଆଉ ଅଛି ଟିକେ ସମୟ ଦଶ ମିନିଟ ହେଇଯାଉ। ମୁ କହିଲି ଦଶ ମିନିଟ୍ ହେଇଯାଉ ରଖିଦେବି ଆଉ। ଦଶ ମିନିଟ୍ ଅଛି ତାହେଲେ ଟାଇମ୍ ଲିମିଟ ତ।
ଆଜି ଆମେ ଏତିକିରେ ରହିବା ତାପରେ ପୁଣି କେତେବେଳେ କଥାବାର୍ତ୍ତା ହେବା ସୁଯୋଗ ଦେଖି ସମୟ ଦେଖ ଏ ଭଗବାନ ଆମକୁ କେତେବେଳେ ସୁଯୋଗ ଦେଲେ ପୁଣି ଆଉ ଥରେ ଭଲ କଥା ସବୁବେଳେ ଗୋଟେ କଥା ମନେ ରଖିବେ ସମସ୍ତଙ୍କର ଆମେ ସବୁବେଳେ ଭଲଚିନ୍ତା ଚିନ୍ତା ହିଁ କରିବା।
ଆଜ୍ଞା।
ହେଲା ଭଗବାନ ସମସ୍ତଙ୍କୁ ମଙ୍ଗଳମୟ କରନ୍ତୁ। ସେତିକି ମହାପ୍ରଭୁଙ୍କୁ ସବୁବେଳେ ଆମେ ଗୁହାରି କରିବା ଏତିକି।
ଆଜ୍ଞା ସଂସାରର ମଙ୍ଗଳକାମନା କୁହେ। ଆଜ୍ଞା। ହଁ ଆପଣଙ୍କ ଦିନ ବି ଶୁଭ ହଉ। ଠାକୁରପଙ୍କୁ ମଙ୍ଗଳ କରନ୍ତୁ। ଆଜ୍ଞା ଧନ୍ୟବାଦ ଆଜ୍ଞା ଆଜ୍ଞା! ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ରହିଲି ଧନ୍ୟବାଦ।